ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ହାଲୋ ଭାଇ।
କଣ ଶୁବୁଚି?
ଆଜ୍ଞା।
ଅଁ ଆପଣ କହିଲେନି କିଛିତ ମତେ ଲାଗିଲା ଶୁଭିଲାନି ବୋଲି।
ହ ହଁ ସ ନାଇଁ କୁହନ୍ତୁ କୁହନ୍ତୁ।
ହଁ ଆଜ୍ଞା ନମସ୍କାର କୁହନ୍ତୁ।
ଆଜ୍ଞା ନମସ୍କାର।
କିଛି ନାଇଁ ଆଜ୍ଞା ଏଇ ବସିଚି ଟିକେ ଏପଟେ ବାହାରେ ବଇଚି ପବନ ଖାଉ ଚିଆଉ ହୁଁ ବାହାରେ ଥଣ୍ଡା ଲାଗୁଚି ବଇଚି ଟିକେ ଆଉ।
ଆଜ୍ଞା।
ବାଲୁକୁନିରେ ବସିଚି ଟିକେ। କୁହନ୍ତୁ କେନେ ଅଛନ୍ତି ଆପଣ?
ଆଜ୍ଞା ଆଜ୍ଞା କୁହନ୍ତୁ।
କି କିନ୍ତି ଅଛି କୁହନ୍ତୁ ଆପଣ କେବଣ କେନ୍ତି ଅଛନ୍ତି?
ଭଲ ଅଛି ଆଉ ଠାକୁରଙ୍କ ଦୟାରୁ।
ହଁ ଘରେ ସମସ୍ତେ ଭଲ ଅଛି ମୁଁ ବି ଭଲ ଅଛି।
ଆଉ ବର୍ଷା ଆଜି କେମିତି କଣ ହଉଚି?
ବର୍ଷାତ ବର୍ତ୍ତମାନ୍ ଛାଡ଼ିଚି ଦେଖୁ ଆପଣ ଦେଖିପାରୁଥିବେ ଯେହେତୁ ଏବେ ଟିକେ ଇନ୍ତି ଭଲ ଲାଗୁଚି। ଛାଡ଼ିଯାଇଚି ଏବେ ଯାଇଥିଲି ଟିକେ ବାହାରକୁ ଆଉ ପରିବାପତ୍ରକୁ କଣ ଟିକି କିଣିକି ଆଣିଲି ସେତିକି ଆଉତ ନାହିଁ ଟିକେ ଆଉ।
ଆଜ୍ଞା।
ଆଜ୍ଞା।
ଆଉ ଘରେ ସବୁ କଣ କରୁଚନ୍ତି?
ଘରେ ସବୁ ରୋଷେଇ ବାସ ଚାଲିଚି।
ଆପଣଙ୍କର ଗାଧୁଆ ପାଧୁଆ ସରିଲାଣି?
ନାଇଁ ଗାଧେଇନି କୋଉଠି ଏ ଜଳଖିଆ କରିକି ବସାସାଇଚି। ଆପଣଙ୍କ ଗାଧୁଆ ପାଧୁଆ ଶଇଲାଣି?
ଆଜ୍ଞା?
ଆପଣଙ୍କ ଗାଧା ପାଧା ସରିଲାଣି?
ନାଇଁ ଗାଧା ଗାଧି ସରିନି ମୁ
ଓହୋ ଆଜି ରବିବାରେ ଜାଣିଥିଲେ ଲେଟ୍ ଟିକେ ଗାଧେଇବେ ଆଉ କଣ?
ଆଜ୍ଞା ଲେଟରେ ଆଜି ତାପରେ ମୋର ଗୋଟେ ବ୍ଲାଇଣ୍ଡ ପିଲା ପାଇଁ ଓ ଟି ଇ ଟି ଏଗ୍ଜାମ୍ ଅଛି।
କଁ କହିଲେ?
ଗୋଟେ ବ୍ଲାଇଣ୍ଡ ପିଲାଙ୍କ ପାଇଁ ମୁଁ ଓ ଟି ଇ ଟି ଏଗ୍ଜାମ୍ ଦେବି। ସେ ଜଣେ ହଁ ଗୋଟେ ଚିହ୍ନା ଅ ସଞ୍ଜୟତ ସେ ରିକୁଏଷ୍ଟ ଟିକେ କରିଥିଲେ ଦବାକୁ ଯିବାର ଅଛି ଦିଟା ବେଳେ।
ଓହୋ କେତେବେଳେ?
ଓ ଦିଟାରୁ ସାଢେ ଚାରିଟା ଅଛି ଏଗ୍ଜାମ୍।
ଓହୋ। ମାନେ ଆପଣ ସେଅନ୍ଧ ପିଲା ପାଇଁ ଲେଖିବେ ପରୀକ୍ଷା?
ଆଜ୍ଞା?
ଆପଣ ସେଅନ୍ଧ ପିଲା ପାଇଁ ପରୀକ୍ଷା ପରୀକ୍ଷା ଲେଖିବେ?
ଆଜ୍ଞା।
ଓହୋ ଭଲ ଭଲ କରନ୍ତୁ।
ଆଉ ଆପଣ ଆଜି କୁଆଡ଼େ ବୁଲିବାକୁ ଯିବେ?
ନାଇଁ ଦେଖିବା ଚାରିଟା ବେଳେ ଯେ ବର୍ଷାଡିକ ତ ଟିକେ ପାର ଫାର ଆସେ ଟିକେ ବୁଲିବା ବସିବା ଆସି କରିବୁ ଆଉ କଣ ସାଙ୍ଗମାନେ ଆଉ। ଆଉ ନହେଲେ ବର୍ଷା ରେ ସେ କୁଆଡ଼େ ଯାଇବେ କହୁନାହାନ୍ତି।
ଆଜ୍ଞା।
ନହେଲେ ବସରେ ବେଶୀ କୁଆଡ଼େ ଯାଇପାରିବୁ ଆମେ।
ହୁଁ, ଆଜ୍ଞା।
ଆଜ୍ଞା।
ଆଜି ଟିକେ କମ ଅଛି ଦେଖାଯାଉ ଯଦି କୁଆଡ଼େ
ଆଜ୍ଞା।
ହେଲା ବୁଲିବାକୁ ଯିବା ଆଉ ଆସିଲା ପରେ ସେଠୁ।
ଆଜ୍ଞା।
ଆଉ ଆପଣଙ୍କ ଘ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସବୁ ରୋଷେଇ ଚାଲିଛି ମାମା ରୋଷେଇ କରୁଛନ୍ତି, ବାବା ଯାଇଛନ୍ତି ବାହାର କୁଆଡ଼େ, ଆଉ ଦିଦି ସେ ଘରେ ଶାଗ ବାଛୁଛନ୍ତି। ଆଉ ମୁଁ ବସିଛି ଏପଟେ ଆଉ।
ଆଜ୍ଞା।
ହୁଁ। ଆଉ ଆପଣଙ୍କ ଘରେ କଣ କରୁଛନ୍ତି ସବୁ, ଅଙ୍କଲ ଆଣ୍ଟି ଭଲ ଅଛନ୍ତି?
ଆଜ୍ଞା।
ଆପଣଙ୍କ ଘରେ କେମିତି ବଛନ୍ତି କେଁ ସବୁ ଅଛନ୍ତି?
ହଁ ଭଲ ଅଛନ୍ତି ଆଉ ଏଇ ଠାକୁର ପୂଜା ଚାଲିଛି ଗାଧଉଛନ୍ତି
ହଁ ଆଜି ରୋଷେଇ କଣ ହେଇଛି ଆପଣଙ୍କର?
ରୋଷେଇ ଏବେ କିଛି ହେଇନି ଠାକୁର ଘରୁ ଆସିଲେ ହବ ଯାହା ଆଉ।
ଓହୋ ରୋଷେଇ ହେଇନି ଆପଣଙ୍କ କିଛି ନା।
ଆଜ୍ଞା।
ଓହୋ ରବିବାରଟା ଆଇଁସା ବାର କଣ ଗୋଟେ ଥିବ ଆଉ।
ଆଜ୍ଞା।
ହୁଁ।
ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ। ଅଛି
ଆଉ ଭ୍ରମଣ କରିବାକୁ କୁଆଡ଼େ ଯିବେ ଚାରିଟା ବେଳ?
ନାଇଁ ସେମିତି ପ୍ଲାନ୍ ନାହିଁ କିଛି ସାଙ୍ଗମାନେ ଡାକିବେ ଯଦି ପାର୍କ ପଟେ ବସିବୁ ନହେଲେ ଆଉ କେଉଠି ନାହିଁ ଆଉ।
ହୁଁ, ହୁଁ, ଆଜ୍ଞା।
ଆଜ୍ଞା।
ହୁଁ, ହୁଁ। ଆଉ କଣ କହୁଛନ୍ତି କୁହନ୍ତୁ?
କିଛି ନାହିଁ କୁହନ୍ତୁ ଆପଣ?
ଆଉ କୁଆଡ଼େ ଗାଁ ଫା ଆଡେ ବୁଲିବାକୁ ଯିବେନି କି?
ଗାଁ ଆଉ କଣ ଯିବୁ ହଁ ଏ ତ କାଲି ତ କଲେଜ ଖୋଲିଯିବ ଆଉ ଦେଖିବା ଦଶରା ବେଳକୁ ଯିବି ଟିକିଏ ଆଉ।
ଆଉ କାଲି ଠାରୁକୁ ଆପଣଙ୍କ କଲେଜ ଖୋଲୁଛି?
ହଁ। କୁହନ୍ତୁ ଆପଣ ଆପଣ କଲେଜ କଣ ଖୋଲିୁଛି ସେକଣ୍ଡ ସିଲେକ୍ସନ ଆସିଲା କି ଆପଣ ମାନେ ଆପଣଙ୍କ ମାନେ
ଆମ ଏ ଯାଏ ତ କିଛି ଡେଟ୍ ଡିକ୍ଲେୟାର ହେଇନି। ହ ହଇରାଣ କରୁଛନ୍ତି ଭାରି ପୁଣି ସେକେଣ୍ଡ ପୁଣି ଷ୍ଟାର୍ଟ।
ଓହୋ, ଦେଖନ୍ତୁ ପଳେଇ ଆସିବେ ଦୋ ଦେ ବର୍ଷ ବର୍ଷା ହେଲାଣି ବର୍ଷା ପାଇଁ ବୋଧେ ସର୍ଭୋ ଡାଉନ୍ ହେଇଯିବ କାଲି ପୁଣି ଏଇଥି ପାଇଁ ପକଉନଥିଲେ ବଧେ ଆଉ। ସେମିତିରେ ବି ନେଟୱାର୍କ ଇସୁ ହଉଥିଲା ବର୍ଷା ପାଇଁ ଟିକେ ଦି ଦିନ ହେଲାଣି।
ଆଜ୍ଞା।
ହଁ। ଏୟା କଥା ଆଉ କଣ କରିବା?
ଆଉ ଆପଣଙ୍କ ଘରେ ହଁ ଖାଇବା ପିଇବା କଣ ହଉଛି?
ଖାଇବା ପିଇବା କଣ ଭାତ ତ ହେଉଛି ଭାତ ବଥ ଦେଖିଥିଲି ତାପରେ ଆଜି କଣ ହବ ମୁ ଜାଣିନି ଆଉ।
ଆଉ ଆପଣଙ୍କର ବୋଧେ ଆଜି ଆଇଁଷ ଫାଇଁଷ କଣ ହବ ବୋଧେ ଲାଗିଲାଣି ଆଉ।
ଆଇଁଷ କଣ କରିବି ଆଜି ମୁଁ ଜାଣିନି ମୁ ତ ସାଧା ଖାଏ।
ଆପଣ ଆପଣ ଭେଜିଟେରିିଆନ୍?
ଆଜ୍ଞା ମୁଁ ପୁରା ଭେଜିଟେରିଆନ୍।
ଓହୋ। ହୁଁ ହୁଁ। ଭଲ ଆଉ ଭେଜିଟେରିଆନ। ଆପଣ କେବେଠୁ ଭେଜିଟେରିଆନ ମାନେ ଏବେ ଏବେ ନୁଆ ହେଲେ ନା ଜନ୍ମରୁ ଭେଜିଟେରିଆନ?
ନାଇଁ ମୁଁ ତିନି ବର୍ଷ ଉପରେ ହେଲିଣି ଛଡିଲିଣି ଜନ୍ମରୁ ତ ଘରଲୋକ ଖୁଆଇ ଦେଇଥିଲେ ଆଉ। କଣ କରିହବ।
ଓହୋ କଣ ଭେଜିଟେରିଆନ କଣ ପାଇଁ ହେଇଗଲେ? ଆଇଁଷ ଫାଇଁଷ ଖାଇଲେନି ଆଉ?
ମୋ ଗୋଟେ ଘୃଣା ଆସିଗଲା ଆଉ।
ଓ ହୋ। ଭଲ ଭଲ।
ଆପଣ ତ ସବୁ ଖାଉଥିବେ ଆଉ। ହ୍ୟାଲୋ
କୁହନ୍ତୁ ହଁ।
ଆପଣ ତ ଖାଉଥିବେ ସବୁ ଆଉ।
ହଁ ଖାଉଛି ମାନେ ଲିମିଟରେ ମାନେ ବେଶୀ ବି ନୁହଁ ଗୋଟେ ତିନି ଚାରି ପିସ୍ ଭଳିଆ ଖାଉଚି ଆଉ କଣ ବେଶୀ ଆଉ ନାହିଁ ମୁଁ ବେଶୀ ଖାଉଥିଲେ ଆଗରୁ ଏବେ ଏବେ ଛାଡି ବେଶି ଆଉ ଇଚ୍ଚ୍ଛା ହଉନି କରିକି ବ ଦି ତିନି ପିସ୍ କଣ ଖାଇଦଉଚି ଆଉ। ସେଇଭଳିଆ ଏମିତି ଦୁଇ ଦ କରିକି ଛାଡିଦେବି ଟିକେ ଆଉ ନହେଲେ ସାଙ୍ଗେ ସାଥି ଦେଲେ ମାନେ ବାଧିବ ନା। ଧୀରେ ଧୀରେ ଧୀରେ ଧୀରେ କରି ଛାଡିଦେବି ଆଉ।
ଆଇଁଷ?
ହଁ।
ଆଇଁ ହଉ ଆଜ୍ଞା ସମୟର ପରିସମତି ଘଟୁଛି। କରିବା ଆଉ ଆଜ୍ଞା ଆଜ୍ଞା।